ଆଜ୍ଞା ନମସ୍କାର। ନମସ୍ ଆଉ କଣ କରୁଛନ୍ତି? ହଁ ଏ ଟିକେ ପରକ୍ଷା ସରିଲା ତ। ଆଚ୍ଛା। କି ଆଚ୍ଛା। କି ଏକଜାମ୍? ଚାଲିଥିଲା କି? ଆଚ୍ଛା। କୋଉ ବିଷୟରେ କରୁଛନ୍ତି।
ଲୋଜି ପ୍ରାଣୀ ବିଜ୍ଞାନ।
ଜୀବ ବିଜ୍ଞାନ।
ହଁ ପ୍ରାଣୀ ବିଜ୍ଞାନ, ଜୀବ ବିଜ୍ଞାନ
ଆଉ କେବେଠୁ ଏଜାମ ଚାଲିଥିଲା ଆଜି ସରିଲା ନା କଣ।
ହଁ। ଅ ଛଅ ଜୁନ ଦୁଇ ହଜାର ଛବିଶ ରୁ ଚାଲିଥିଲା।
ଆଉ ପରୀକ୍ଷା ସବୁ ଭଲ ହେଇଛି।
ହଁ ପ୍ରାୟ ଭଲ ହେଇଛି ସବୁ ପରୀକ୍ଷା।
ଆଚ୍ଛା ।
ଆଜି ଗୋଟେ ଥିଲା ଟିକେ ଡାଉଟ ଲାଗୁଛି।
ହଁ ହୋ ହୋ।
ଆଉ ଆପଣ କଣ କରୁଛନ୍ତି।
ନା ମୁଁ କିଛି ନାହିଁ ଏମତି ସନ୍ଧ୍ୟାରେ ଖାଇକି ଟିକେ ଛାତରେ ଚାଲୁଛି। ଆଉ ବର୍ଷା ହଉଛି ନା ସେପଟେ।
ହଁ ବର୍ଷା ତ ହଉଛି ଟିକେ ଟିକେ ହଉ ଛି ଜଷ୍ଟ ଝିପ୍ ଝିପ୍ ହଉଚି ଆଉ।
ହୁଁ। ହୁଁ ହୁଁ ହୁଁ
ହେଲେ ପ୍ରାଣୀ ବିଜ୍ଞାନ ବିଷୟରେ କଣ କଣ କହିଲେ
କଣ ଖାଇଛନ୍ତି ବୋଲି
ଓ ହଁ ହଁ ବରା ଖାଇଥିଲି।
ଆଛା ଆଛା ହଁ। ଆଳୁଚପ୍ ଘରେ ବନେଇକି ଖାଇଥିଲି।
ଖାଲି ବର୍ଷା ହଉଛି ତ ସେଥିପାଇଁ ବାହାର କୁ କୁଆଡେ ଯାଇ ହଉନି।
ଓହୋ ଓହୋ। ହେଲେ ଆଳୁଚପ ବନେଇବାର ପ୍ରଣାଳୀ ଟା କେମିତି କଣ।
ଆଳୁ ଚପ ବନେଇ ବା ପୁରାଣା ତ ଅତି ସହଜା ଆଳୁକୁ ସି ସିଝେଇକି ଯାହା ଯେମିତି ଅଦା ରସୁଣ ମସଲା କରିକି ଗୋଲ ଗୋଲ କରିକି ବେସନ ରେ ତଛ ଛାଣିବ ଆଉ। ଆପଣ କେବେ ବନେଇଚନ୍ତି ନା ନାଇଁ।
ନାଇଁ ବନେଇନି ଏବେ ଆପଣ ଗୋଠେ ଶିଖିଲା ପରେ ବନେଇକି।
ଆଛା ଆଛା କଣ କହୁଥିଲି ପ୍ରାଣୀ ବିଜ୍ଞାନ ବିଷୟରେ।
ହଁ ନାଇଁ ପ୍ରାଣୀ ବିଜ୍ଞାନ ବିଷୟରେ କଣ ଜାଣିଛନ୍ତି ନା ନାହିଁ। ପଚାରୁିଥିଲେ।
ହଁ ପ୍ରାଣଙ୍କ ଜ୍ଞାନ ତ ଯଉ ସ୍କୁଲ। ଟାଇମ ରେ ଯାହା ପଳ ସ୍କୁଲ। ବେଳେ ଯାହା ପଢିଥିଲି ଆଉ ତାପରେ ଯୁକ୍ତ ଦୁଇରେ। ତାପ ତାପରେ ହଁ। ହଁ ତାପରେ ଆମର ଗୋଟେ ନା ଦିଟା ସେମିଷ୍ଟରରେ ଥିଲା ବାୟୋଲୋଜି। ତାପରେ ଆଉ ନାହିଁ। ହଁ।
ସେଠି ଗୋଟେ ଥିଲା। ଆକୁୱଆ କଲଚର୍ ଜାଣିଥିବେ।
ହଁ ହଁ ହଁ ହଁ ଏ ପାଣି ପାଣିର।
ହଉ ଯଉ ମାଛ ଚାଷ ବିଷୟରେ।
ଆଛା ଆଛା ଆଛା।
ସେ ବିଷୟରେ କିଛି ଜାଣିଛନ୍ତି ନା ନାଇଁ।
ମାଛ ଚାଷ ମାଛ ଚାଷ ବିଷୟରେ କଣ ଆଉ ଜାଣିବି ଏବେ ତ ମୁଖ୍ୟମନ୍ତ୍ରୀଙ୍କର କେତେ ସବୁ ଯୋଜନା ହଉଛି ମାଛ ଚାଷ କରିବା ପାଇଁ।
ଆଜ୍ଞା। ସେ ଯୋଜନା ଗୁଡିକ ଯୋଉ ହଉଛି ସେଇଟା କିଛିଟା କିଛିଟା ପ୍ରଣାଳୀ ବି ଥାଏ ସେମିତି ନହିଁ ଯେ ଆମେ ଯେମତି ସେମିତି ଚାହିଁବା ଚାଷ କରିଦବା।
ଆଛା ଆଛା।
କିଏ?
ବେ ଏବେ କଣ ପୋଖରୀ ଖୋଳିବା ପାଇଁ ବି ପଇସା ମିଳୁଛି ନା କଣ କେତେ? କଣ ସବସିଡି ମିଳୁଛି ପରା।
ହଁ ହଁ ମିଳୁଛୁ ହଁ।
ହଁ ହଁ ହୁଁ।
ଶୂନ ଦଶମିକ ଦୁଇ ପାଞ୍ଚ ହେକ୍ଟର ପାଇଁ ଏ ଦୁଇ ଲକ୍ଷ। ପଞ୍ଚସ୍ତରୀ ହଜାର ନା କଣ ମିଳୁଛି।
ଆଚ୍ଛା।
ତାହିରୁ ତାହିରୁ ଯଦି ଓମେନ୍ସ ଯଦି ଓମେନ୍ସଙ୍କ ନାଁରେ ଯଦି ହିତା ଧିକାରୀ ଯଦି
ଥିବେ ହଁ ହଁ।
ତାହେଲେ ଷାଠିଏ ପ୍ରତିଶତ ତାଙ୍କର ସବସିଡି ଆସୁଛି।
ଆଚ୍ଛା ଆଚ୍ଛା। ଆ ଆପଣ ତାପରେ ଜାଣିଛନ୍ତି ନା ନାହିଁ କେମିତି କଣ ନା ନା ମୁଁ କିଛି ଜାଣିନି ଆପଣ ଜାଣିଛନ୍ତି ଯଦି କହୁନାହାଁନ୍ତି।
ହଁ ଏବେ ତ ଆମର ଓଡିଶାରେ ପ୍ରାୟ ଅ ବନ୍ଧ ସବୁ ବନ୍ଧ ପୋଖରୀ ଯୋଜନା ଯୋଉ ମୁଖ୍ୟମନ୍ତ୍ରୀ ପୋଖରୀ ଯୋଜନାରେ ସବୁ କରାହ‌ଉଚି।
ହଁ ହଁ।
ସେଥିରେ ହୁଁ ଗୋଟେ ଅଧ ଏକର ପର୍ଯ୍ୟନ୍ତ ଆପଣ ପୋଖରୀ ଖୋଳି ପାରିବେ।
ସେଟା।
ଓ ପୋଖରୀର ଲମ୍ବା ଷାଠିଏ ମିଟର ଆଉ ଚଉଡା ହଁ କୋଡ଼ିଏ ମିଟ ଟର।
ଓ ରହିବା ଦରକାର।ତା ତାଠୁ ଅଧିକ ହେଲେ ଚଳିବ ନା ନା ନା ସେତିକି ହିଁ ହବା ଦରକାର।
ନା ଯେତିକି ତାଙ୍କର ଯୋଜନାର ଯେତିକି ଆସିଥବ ଯେତିକି ସେତିକିର ପ‌ଇସା ଆସିବ।
ଆଚ୍ଛା ଆଚ୍ଛା ଅଧିକ ଅଧିକ ହେଲେ ବି ଓହୋ ହଁ ହଁ ହଁ ସେତିକି ଜାଗା ପାଇଁକା କେତେ ଟଙ୍କା ମିଳୁଛି?
ହଁ ଦୁଇ ଲକ୍ଷ ପଞ୍ଚସ୍ତରୀ ହଜାର।
ମାନେ ପୁରା ସେ ବଜେଟ ଟା ଦୁଇ ଲକ୍ଷ ପଚି ପଞ୍ଚସ୍ତରୀ ହଜାର ହଉଛି କି?
ହ ହଁ ଟୋଟାଲରୁ ସେଇଟା
ସେତିକିରୁ କେତେ ସବ୍ ସିଡି ମିଳିବ ମହିଳା ହେଇଥିଲେ ସା କିଏ ପ୍ରଶି ପ୍ରତିଶତ ଆଚ୍ଛା ଆଚ୍ଛା। ହଁ ହଁ।
ଆଉ ବନ୍ଧ ଯୋଉ କରିବେ ପୋଖରୀର ଚାରିପଟେ ହୁଡା ପକେଇବେ। ହୁଡ଼ା ଟା ଆ ତିନି ମିଟର ହେବା ଦରକାର। ତାପରେ ଯୋଉ ତାର ଗଭୀର ଟା ଯୋଉ କରିବେ ଗଭୀର ଟା ଆ ଛଅରୁ ନଅ ଫୁଟେ। ମାନେ କୋଉଠି କୋଉଠି ଦେଖିକି କିଏ ଏ ମାନେ ଯେଜନା ଅନୁସାରେ କୋଉଟା ଛ ଫୁଟେ କୋ ନଅ ଫୁଟ ଏମିତି ଖେଳାହୁଏ।
ଓ ହ ସେଇ ପୁରା ବନ୍ଧରେ ମାନେ କେତେ ଲିଟର ପାଣି ରହିବ ସେଇଟା କି କିଛି ଫାଉଛି ନା ନାଇଁ?
ହଁ ଫାଉଛି ସେଟା ମଁ ବନ୍ଧରେ ଦୁଇ ହଜାର ଦୁଇ ହଜାର ସ୍କୋୟାର୍ ମଟର ତାର ଆୟତନର ରହିବ ପାଣି।
ଓ ହିଁ ହିଁ ହିଁ। ଆମ ସବୁ ତାହେଲେ।
ହଁ ସେଠି ତାପରେ କଣ କହିଲେ?
ଆପଣ ମାଛ ଖାଉଛନ୍ତି ନାଇଁ?
ଆଁ ନାଇଁ ମୁଁ ମାଛ ଖଏନି।
ଆଚ୍ଛା ଆଚ୍ଛା। ଆପଣ ଯୋଜନା ବିଷୟରେ ବହୁତ କିଛି ଜାଣିଛନ୍ତି ତ ଉଁ ପୋଖରୀ ଖୋଳେଇଛନ୍ତି ନା କଣ?
ହଁ ଗୋଟେ ଉଁ ଏବେ ଖୋଳା ହେଇଥିଲା ସେଥିଟା ତାର ଅନୁଭୂତି ହିଁ ଆପଣଙ୍କୁ କହୁଛି ଆଉ।
ଆଛା ଆଛା ହଁ କଣ କୁହୁଥୁଲୁ କୁହନ୍ତୁ।
ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ହୁଁ ନା ମୁଁ କଣ କହିବି ମୋ ବିଷୟରେ। ମୁଁ ତ ସେମି
ଆଉ ଏବେ କଣ କରୁଛନ୍ତି ଆଗକୁ କଣ ଅଛି
ମୁଁ ଏ ମୁଁ ପଢାପଢି କରୁଚି। କମ୍ପିଟେଟିଭ୍ ଏଗ୍ ଜାମ୍ ପାଇଁ।
ଓ ହଁ କୋଉଥିପାଇଁ ଦଉଛନ୍ତି?
ଏଇ ଆର୍ ଆଇ ଅମିନୟ ଏଥିପାଇଁ।
ହଁ ହଁ। ତାହେଲେ ପଢାପଢି କେମତି କଣ?
ପଢାପଢି ଆମର ଏଇ ପାଖରେ ପାଠାଗାର ଅଛି ସେଇଠୁକୁ ମୁଁ ସବୁଦିନ ପଢିବାକୁ ଯାଏ ହେଲେ ଆଜି ବର୍ଷ ସହତୁ ମୁଁ ଯାଏ ନାହିଁ ।
ଓହୋ କୋଉଠି ଅଛି କି ଲାଇବ୍ରେରୀ
। ଏ ଆମ ଘର ପାଖାପାଖି ଅଛି । ସେଇଠିକୁ ପଢିବାକୁ ଯାଉଁ। ।
ଆଉ ସେଠି ସବୁ କଣ ସୁବିଧା ସୁଯୋଗ ମିଳେ?
ସେଇଠି ସବୁ ପ୍ରକାର ବହି ଅଛି ଆପଣ ହଁ କମ୍ପିଟେଟିଭ ପାଇଁ ଯଉ ଯୋଉଥିପାଇ ପଢିବାକୁ ଚାହିଁବେ ସବୁ ପ୍ର କାର ବହି ସେଇଠି ପଢିକି ଆପଣ ଆସିପାରିବେ ସେ ବହି ଘରକୁ ନେଇକି ଯାଇପାରିବେ ନାଇଁ।
ଓ ହୋ।
। ହଁ।
ହେଲେ ଆପଣ କୋଉ କୋଉ ବିଷୟ ଗ ମଧ୍ୟହନ କରୁଛନ୍ତି ଏବେ।
ଅଧ୍ୟୟନ ପରୀକ୍ଷାରେ ତ ସେଇ ସବୁ ସବୁ ବିଷୟରେ ପଢୁଛି। ବେଶୀ
ହଁ ହଁ କଣ କଣ ପଡେ ଟିକେ ମୁଁ ସେ ବିଷୟରେ ଏତେ ଜାଣିନି ଟିକେ ବି ତାର କରି କୁହନ୍ତୁ।
କଣ ସବୁ ତ ପଡେ ଆଉ ମା ଗଣ ଗଣିତ ଶା ଧାରଣ ସବୁଠାରୁ ଅଧିକ ତ ସାଧାରଣ ଜ୍ଞାନ ରହୁଛି। ସବୁ ଏକଜାମ୍ । ଆଉ ରିଜନିଂ, ଆଉ ଇଂଲିଶ ଓଡିଆ ତ ରହୁଛି ଆଉ । ସବୁ ଏକ୍ଜାମ ପାଇଁ ତ ଏତିକି ଥାଏ ଆଉ କୋଉ କୋଉ ଏକ୍ଜାମ ରେ କମ୍ପ୍ୟୁଟର ବି ମା ଥାଏ ସିଲାବସ ରେ ।
ହଁ ହଁ।
ହୁଁ ।
କମ୍ପୁଟର ମାନେ ପ୍ରାକ୍ଟିକାଲ ହୁଏ ନା ମ
ନାଇଁ ନାଇଁ ସବୁ ଏକ ଜିନିଷ ଏ କୋ ଚିହ୍ନି ଥାଏ । ମଲ୍ଟିପୁଲ୍ କୋ କୋଶ୍ଚିନ୍ ଥାଏ। ତାର ଚାରି ଟା ଅପସନ୍ ଥାଏ ।
ହେଲେ ଥର ଆରାଇ ପରୀକ୍ଷା ଦେଇଚନ୍ତି ।
ହଁ ଆପଣ ଦେଇନାହାନ୍ତି କି?
କଣ ନାଇଁ ମୁଁ ଦେଇନି ପକେଇନି ।
ଆଛା ଆଛା ହଁ ମୁଁ ଦେଇଥିଲି ମୋର ତ ଷ୍ଟାର୍ଟିଂ ରୁ ହିଁ ଥିଲା ଏକ୍ଜାମ୍ ଟା ।
ଅ ହ ସେଣ୍ଟର ଟା କୋଉଠି ପଡିଥିଲା।
ସେଣ୍ଟର ଟା ଆମ ଘର ପାଖ ଅ ଗୋଟେ କମ୍ପୁଟର ଏକାଡେମୀରେ ପଡିଥିଲା।
ଅ ହ ।
ଏଁ ଅଁ ଏଁ ଫାଷ୍ଟରୁ ହଁ ଥିଲା ତ ସେଥିପାଇଁ ବୋଧେ ଆମର କୁଚ୍ ସେମ୍ ଟିକେ ଆଉ ଅଧିକ କଷ୍ଟ ଥିଲା ଭଳିଆ ମ ଲାଗିଲା କିନ୍ତୁ ସମସ୍ତେ କହୁଛନ୍ତି ଆମର ବି କ ତ ଥିଲା।
ଅହ ।
ହଁ ।
ତା ମାର୍କ୍ ର ଏକ୍ଜାମ?
ଶହେ ମାର୍କ ର ଏକ୍ଜାମ ଶହେଟା କୋଶ୍ଚିନ।
ନେଗେଟିବ୍ ବି ଅଛି ।
ହଁ ହଁ ଚାରିଟା ଆ କୋଶ୍ଚିନ୍ ଭୁଲ ହେଲେ ଗୋଟେ ମାର୍କ କଟିଯିବ ଆଉ।
ଅହ। ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ ।
ଆଉ ଆପଣ ତାହେଲେ କିଛି ଏକ୍ଜାମ ଦଉନାହାନ୍ତି କି?
ନାହିଁ ।
ଏବେ ସବୁ ବାହାରିବ କଣ ଏସ୍ ଓ ପି ଓ ଆଉ କଅଁ ଏସ୍ ଆଇ କଣ ସବୁ ବାହାରିବ ବୋଲି କହୁଛନ୍ତି ତ।
ଅହ ଏ ସ ଏ ସ୍ ଯଉ ସଚିବାଳୟରେ ଯଉ
ହଁ ହଁ ସେକ୍ରେଟେରିଏଟ୍।
ଅ ହ।
ଓ ପି ଏ ସି ର ଏସବୁ ବାହାରିବ ବୋଲି କହୁଛନ୍ତି ତ ।
ଅ ହ ସେ ତଙ୍ଗୁଡ଼ାର କେମତି କଣ ପ୍ରଣାଳୀ?
ସେଇଠି ଉ ଉଁ ତ ଜି କେ ର ମାତ୍ରା ସେଇଠି ସବୁଠାରୁ ଅଧିକ ଥାଏ ।
ଅ ହଁ ।
ତାର ତିନିଟା ଉଁ ସିପ୍ଟ ଥାଏ।